ଭାଇ ନମସ୍କାର, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ ଜଗ ଜୟ।
ଆପଣଙ୍କ ନାଁଟି।
ନା ଟି ରାକେଶ ଭାଇ।
ଆଉ ମୋ ନା ନମିତା ସାହୁ।
ନମିତା ସାହୁ।
ହଉ ଆଜ୍ଞା, ନମିତା।
ମମିତା।
ଆଜ୍ଞା।
ନମିତା ଝିଅ ଟାଇପ ର
ହଁ କୁହନ୍ତୁ।
ନମିତା ସା ଗୋଟେ ଝିଅ ନାମ ହେଇଯାଉନି।
ହଁ।
ହାଲୋ।
କୁହନ୍ତୁ। ଆପଣ କୋଉଠି ବୁଲାବୁଲି କରିଛନ୍ତି?
ବୁଲା ବୁଲି ତ । ଆମେ ତ ବେଶୀ ବୁଲାବୁଲି କରିନେ। ଆମରି ପାଖାପାଖି ଡିଷ୍ଟ୍ରିକ୍ଟ ଆଉ ରାଜଧାନୀ ଯାଇଚେ। ବ୍ରହ୍ମପୁର ଥରେ ଯାଇଥିଲେ। ଏରକୁ ଲୁକାଲ୍ ଜାଗା।
ମାନେ ଓଡିଶା ମଧ୍ୟରେ ସବୁ ବୁଲାବୁଲି କରିଛନ୍ତି।
ଆଜ୍ଞା। କମ୍ ସମ ଜାଗା ଆଉ।
ଆଚ୍ଛା। ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କେତେଥର କରିଛନ୍ତି?
ଜଗନ୍ନାଥ ପ୍ରଭୁଙ୍କ ଦର୍ଶନ ହେଇଗଲାନି ଦିଥର। ସେ ବି ଛୋଟ ବେଳେ ଯାଇଥିନି।
ଆଚ୍ଛା ଏବେ ଆସିନାହାଁନ୍ତି? ଏବେ ଯୋଉ ଦେବସ୍ନାନ ପୂର୍ଣ୍ଣିମା ଗଲା।
ଦେବସ୍ନାନ ପୂର୍ଣ୍ଣିମା ଗଲା କିସ କହିମି ମୁଁ ଯାଇଥିନି। ଭୁବନେଶ୍ଵର କାମରେ ଗୋଟେ ଯାଇଥିନି। ସେଠି ଭିଡ ଦେଖିନି ଯେ ଯେ ଏତେ ମାନେ ପୁରୀ ବସ୍ ହେରିକା ଯୋଉ ଆସୁଚି ଏତେ ଭିଡ଼ ମାନେ ଉଠି ହଉନି ସେ ବସ୍ ରାକୁ।
ଆଚ୍ଛା।
ପୁରା ଚାପା ଚୁପି ହେଇକି ନା ମୁଁ ଆଉ ଦେଖିକି ଗନିନି। ମୁଁ କହିନି ଏକରେ ତ ଘରେ କହିନି ଯେ ପୁରୀ ଯିବି କହିଚି ଭୁବନେଶ୍ଵର। ପଳେଇ ତ ଯିମି। ସେଠି ଯଦି କିଛି ହେଲା ଅସୁବିଧା ପ୍ରୋବ୍ଲେମ୍ ହେଲା ବା କିଛି ହେଲା ଘରେ ଆସିନେ ଯେ କହିବେ, ଯାଇକି କିଏ କହିଥିଲେ ଏତେ ଇଏ କେନେ ପାଲା କରୁଥିଲୁ କିଷ ପାଇଁ, କିଛି ଯଦି ପ୍ରୋବ୍ଲେମ ହେଲା ଘର ଏଠି ଦୁନିଆ କଥା କହିବେ ବୁଝିହେଲା ନା।
ଆଚ୍ଛା। ହଁ ଠିକ୍ କଥା କହୁଛନ୍ତି ବୁଝିପାରିଲି। ଭାଇ
ହଁ।
ତା ମାନେ ଜଗନ୍ନାଥଙ୍କ ଡୋରି ଆପଣଙ୍କ ର ଲାଗୁନି ନା?
ଲାଗୁନି ଆଉ କିଷ କରିବା କୁହ।
ହଁ ଜଗନ୍ନାଥ ପ୍ରଭୁ ସବୁବେଳେ ଅର୍ପଣ କରୁନାହାନ୍ତି ପ୍ରାର୍ଥନା କରୁନାହାନ୍ତି। ହେ ମହାପ୍ରଭୁ ତୋ ପାଦ ତଳେ ମୁଁ ସବୁବେଳେ ଅର୍ପଣ କରୁଚି ମତେ। ଚାଲ୍ ବୁଲା ଟିକେ ପୁରୀ।
ଜଗନ୍ନାଥ ପ୍ରଭୁ ଆମକୁ ପକଉ ନାହାନ୍ତି ଡୋରୀ ଆଉ ଆମରି କଣ କରିବା କୁହ।
କୁହ ନା ଜୟ ଜଗନ୍ନାଥ ର। ଜଗତର ନାଥ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ କହିଲେ ହବ କଣ ଭାଇ। ଯେତେବେଳେ ପ୍ରଭୁ ଚାହୁଁ ନାହାନ୍ତି ଆମକୁ। ଆମେ ଯାଇପାରୁଚେ କାହିଁ କଣ। ହଜାର ହଜାର ଭକ୍ତ ଆସୁଛନ୍ତି କେଉଡୁ କେଉଡୁ। ଆମର ଏଇଠି ପାଖ ମାନେ ପୁରୀ କେତେ କିଲୋମିଟର ହବ ଆମର ଏଠୁ? ଅ ହବ ଏଇ ଆମର ବାଲେଶ୍ଵରରୁ ପୁରୀ ଟା କେତେ କିଲୋମିଟର ହବ?
କେତେ କିଲୋମିଟର ହବ?
ବେଶୀ ନାଇଁ ଏଇ ତିନିଶହରୁ ସାଢେ଼ ତିନିଶହ ଭିତରେ ମତେ ଯାହା ଲାଗୁଚି।
ହଁ ସେତିକି। କାରଣ ଭୁବନେଶ୍ଵରରୁୁ ପୁରୀ ହଉଚି ଶହେ କିିଲୋମିଟର ନା କେତେ।
ହଁ ସେମତି ହବ। ମାନେ ଆମର ପୁରା କହିଥା ମାନେ ଏଠୁ ସକାଳେ ବସିିନେ ଗୁ ହଁ ତିନିଶହ କିଲୋମିଟର ଭିତରେ। ଆମର ଏଠୁ ସକାଳେ ବସିନେ ଲୋକାଲ୍ ରୁ ଗଲେ ଆମର ଏଠୁ ସକାଳେ ବସିନେ ଆମର ହେଠି ଗୁଟେ ବେଳକୁ ଓହ୍ଲାଇ ପଡୁଚେ ପୁରୀରେ।
ଆଜ୍ଞା।
ଅଇନା ଭାବୁନି ପୁରୀ ବେଶୀ ଆମର ଦୁର ନୁଁହେ।
ଆ ବାପାଙ୍କୁ ନେଇକି ବୁଲାନ୍ତୁ, ମା ବାପାଙ୍କୁ ନେଇକି ଟିକେ କୋଣାର୍କ ପୁରୀ, ଚନ୍ଦ୍ରଭାଗା ବୁଲାନ୍ତୁ, ଚିଲିକା ଯାଇଛନ୍ତି ଆପଣ?
ନା ନା ନା ସେ ଆଡକୁ ଜମା ଯାଇନି, ସେଇ ପ୍ରଭୁଙ୍କୁ ଛୋଟବେଳେ ଯାହା ଯାଇଥିନି ଅଷ୍ଟମ ବେଳେ ଆଉ ଥରେ ଛୋଟବେଳେ ଯାଇଥିନି ସେଇ ମନ୍ଦିରଟା ଯା ବୁଲିଛି ଚିଲିକା ଆଉ ଯାଇ
ଆଛା ଚିଲିକା ଜମା ଯାଇନି।
ଚିଲିକା ନା ନା ସେପଟେ ଚିଲିକାଟା ଯିବା ରାସ୍ତା ମାନେ ସେଇଠି ଯେ ଆମର ମନ୍ଦିର ମନ୍ଦିର ପାଖାପାଖି ଚିଲିକା ମୁଁ ଶୁଣିଛି ସେ ବୋଟ ର ଯାଇତେ ହୁଏ।
ହଁ ବୋଟ ରେ ହି ଯିବେ ଡଙ୍ଗାରେ ଯିବେ ଚିଲିକାକୁୁ ଦେଖିବେ ପୁରା ଚିଲିକା ଯଦି ପୁରା ବୁଲିବା ପାଇଁ ଚାହୁଁଛନ୍ତି ଡଙ୍ଗାରେ ଗୋଟେ ଦିନ ପୁରା ବୁଲିବେ ସକାଳୁ ବାହାରି ଯିବେ ଆଠଟାରୁ ସନ୍ଧ୍ୟା ହେଲେ ପଳେଇ ଆସିବେ। ଫେରିଲା ବେଳକୁ ଠିକ ଚାର ଟା ହେଇଥିବ ଆପଣଙ୍କ ଶ୍, ମୁଁ ଚିଲିକା ତିନ୍ ହଁ ଚାର ତିନି ଚାରିଥର ଯାଇଛି ପୁରା ଡଙ୍ଗାରେ ସଖାଳୁ ନେଇକି ରାତି ସନ୍ଧ୍ୟା ପର୍ଯ୍ୟନ୍ତ ଆମେ ବୁଲିଛୁ ଡଲଫିନ୍ ଦେଖେଇ ଚୁ ତାପରେ ଶ୍ରୀଲଙ୍କା ବର୍ଡର ଦେଖି ଚୁ ତାପରେ ଏ ଯୋଉ ନାଲି କଙ୍କଡ଼ା ତାପରେ ପକ୍ଷୀ ପଶୁ ବହୁତ ଜିନିଷ ଅଛି ତା ଭିତରେ ବୁଲିବା ପାଇଁ।
ଆପଣ କାଲି ଯଦି କହିବେ ନା ମୁଁ କାଇଁ ହଁ କୁହନ୍ତୁ
ହଁ ଆପଣ ଯେ ଗଲେ ମୁଁ ଚିଲିକା ଟା ଜାଣିପାରିନି ଆକଚୁଆଲି କେଠି ଜିମି ମୁଁ କୋଉଠି କି କନି ମନ୍ଦିର ପ୍ରଥମେ ତ ମହାପ୍ରଭୁଙ୍କୁ ଦର୍ଶନ କନି ଦର୍ଶନ କରିକି ମୁଁ ଜିମି କେଠି ତାପରେ?
ବସ ରେ ଯିବେ କହିବେ ଚିଲିକା। ଚିଲିକାରେ ସେଇଠି ଯୋଉ ଯୋଉଠୁ ଓହ୍ଲେଇବେ ଚିଲିକା କେଠି ଅଛି ସେଇଠି। ବୋଟ୍ ବୋଟ ଅଛି ଏବେ ତ ସିପ କରିଦେଇଛି ଯିବା ପାଇଁ ଜଣିକିଆ। ଖାଲି କାଳିଜାଇ ଯିବେ ପଳେଇ ଆସିବେ। ଆପଣ ଯଦି କହିବେ ନା ମୁଁ ପୁରା ଚିଲିକା ଟା ବୁଲିବି କାଳି ଯାଇ ଦେଖିବି ଆଉ ଯୋଉ ଦୃଶ୍ୟ ଅଛି ସ୍ପଟ୍ ସବୁ ଅଛି ସବୁ ଦେଖିବି ତାହେଲେ ପୁରା ଦିନ ଲାଗିବ ସେଟା ଆପଣଙ୍କ ଉପରେ ନିର୍ଭର କରୁଛି ଭାଇ।
କେତେ କଣ ହେଠି ପେମେଣ୍ଟ ପଡିଯିବ ଗୋଟେ ଦିନ ବୁଲିଲେଁ?
ହଁ ଦେଖନ୍ତୁ ମୁଁ ସେତେବେଳେ ଯାଇଥିଲି ମୁଁ ଆଜିିକ ଛଅ ସାତ ବର୍ଷ ତଳର କଥା କହୁଛି ସେତେବେଳେ ପଡିିଯାଇଥିଲା ପାଞ୍ଚ ହଜାର ଟଙ୍କା ଗୋଟେ ଦିନ। ତାପରେ ଖାଇବା ପିଇବା ଅଲଗା ଖର୍ଚ୍ଚ ଅଛି।
ହଁ ତାହେଲେ କୋଡିଏ ହଜାର ପଡିବ।
ହଁ।
ସେ ତ ସବୁ ଦାମ ବଢା ପାଞ୍ଚ ବର୍ଷ ଆଗରୁ କଥା କହୁଛନ୍ତି ମାନେ ଏଇଚୁଙ୍କା ସେମାନେ ମିନିୟମ କହିବେ ପନ୍ଦର ହଜାର ଆଉ ଉପରକୁ ଖାଇବା ପିଇବା ପଡିକି କୁଡିଏ ହଜାର ଆଡେ ପଡିଯିବ।
ହଁ ଡଲଫିିନ ବି ଦେଖିବେ ବହୁତ ଜିନିଷ ଦେଖିବେ ବହୁତ ଜିନିଷ ଦେଖିବାର ଅଛି।
ନା ନା ମୁଁ ସେଇଟା କହୁଥିନି ଯେ ଜିମି ପୁରୀ ତ ଏଇ ରିସଣ୍ଟଲି ଯିବାର ବି ଅଛି ଆମର ଆଉ ଦି ତିନି ମାସ ଭିତରେ। ଗନେ ମୋର ସେଇ ବାଡେ ଯେ କାଳି ଯାଇ ମୋ ମା କହୁଥିଲି ସେ କାଳି ଯାଇଛି ବୋଟ ଘୁରିବେ। ବୋଟକା ମାନେ କେମିତି ଛୋଟ ବୋଟ ନା ବଡ ବଡ କା ବୋଡ?
ବଡ ବଡ ଛୋଟ ନୁହେଁ।
ମୋ ମାଆ କହୁଥିଲେ ନା ଛୋଟିଆ ବୋଟ କାମ କରେ ଛୋଟ ବୋଟ ଗାରେ ଲୋକ ଯାଉଛନ୍ତି ସମୁଦ୍ରରେ ଡର ଲାଗୁନି।
ନା ନା ଛୋଟ ବୋଟ ନୁହଁ।
ଛୋଟ ବୋଟ ନୁହଁ ବଡ ବଡ ଗାବ।
ନା ବଡ।
ଆପଣ ଆଉ କଣ କଣ ଜାଗା ବୁଲିଛନ୍?
ମୁଁ ଓଡିଶାରେ ପୁରୀ, କାଳି ଯାଇ। ଆ ତାରିଣୀ ପୀଠ। ତାପରେ ଯୋଉ ସାଇ ମନ୍ଦିର। ଅ ଖଣ୍ଡଗିରି। ହଁ ଏଇଠି ଯୋଉ ଭୁବନେଶ୍ଵର ସାଇ ମନ୍ଦିର ଟଙ୍କପାଣି ରୋଡରେ ଅଛି।
ଆଚ୍ଛା ଭୁବନେଶ୍ୱର ମୁଁ କହନି ବୋଧେ ଆପରେ ବାହାର ଯିଏ ସାଇ ମନ୍ଦିର ଟା ଅଛନ୍ତି।
ନା ସେଇଠି ସେଇ ମୁଁ ଯାଇନି ଭାଇ।
ଯାଇନା ନା?
ନା ସେଇଠି ସେଇ ଯିବାର ପ୍ରପୋଜାଲରେ ଅଛୁ ଯିବୁ। ସାଇବାବା ଡାକୁଛନ୍ତି ଦେଖାଯାଉ ତାଙ୍କ ପ୍ରଭୁଙ୍କ ଇଚ୍ଛା।
ଆଜ୍ଞା।
ତାଙ୍କ ଡୋରି ଲାଗିଲେ ଆର ମାସ ପଳେଇବୁ।
ଆଚ୍ଛା ଆଉ
ଆଉ ମୁଁ ଭ୍ରମଣ କରିଛି ଓଡିଶାରେ ଆ ଯୋଉ ସବୁ ତ କହିଲି ଉ। କଟକ ଚଣ୍ଡୀ ବି ଯାଇଛି, ବିରଜା କ୍ଷେତ୍ର ଯାଇଛି।
ବିରେଜା କ୍ଷେତ୍ରରେଟା କିଠୁ କହିପାରିବ କଟକ ର ଏଟା
ନାଇଁ ନାଇଁ ଯାଜପୁର।
ଆଜ୍ଞା?
ଯାଜପୁର ଯାଜପୁର।
ହଁ ଯାଜପୁର ର ଯାଜପୁର ର କେଠି କହିପାରିବେ ସ୍ପୋଟ ଜାଗା ଟା ପୁରା? ହଁ।
ହୁଁ ଟାଉନ ସେଟା ତ ବେଶୀ ଖର୍ଚ୍ଚ ନାହି ସେଟା ଅଳ୍ପ ଖର୍ଚ୍ଚ, ଟାଉନରେ ବିରେଜା କ୍ଷେ ସେ ଆଉ ଗୋଟେ ଯୋଉ କୁସୁମ ପୋଖରୀ ହେଇଛି ବହୁତ ବଡ ପୋଖରୀ। ମାନେ ଏତେ ବଡ ପୋଖରୀ ଆପଣ ଭାବି ପାରିବେନି ପ୍ରାୟ ଦୁଇରୁୁ ତିନି କିଲୋମିଟର। ପୋଖରୀ ହଁ ବଢିଆ ସେଇଟା ଯାଜପୁର ଟାଉନ ରେ। ଆଉ ବହୁତ ସୁନ୍ଦର ମୁଗ୍ଧ କରିଦବ କୁସୁମ ଖାଲି ଫୁଲ ଗଛ। ସେଥିପାଇଁ ତା ନାଁ ଦିଆଯାଇଛି କୁସୁମ ପୋଖରୀ।
ଆପଣ ଯାଇଚନା ଆଉ ସେଥିପାଇଁ ଜାଣିଚନ୍ତି ଏତେ।
ମୁଁ ଯାଇଛି, କୁସୁମ ପୋଖରୀ ଏବେ ଯାଇଥିଲି ଏଇ ଜାନୁଆରୀ ଅଁ ତେଇଶି ରେ ଏବେ ଥରେ ଯାଇଥିଲି ଜାନୁଆରୀ ତେଇଶୀ।
ଆଚ୍ଛା।
ଆଗରୁ ବହୁତ ଥର ଯାଇଛି ପୁଣି ଏବେ ପୁଅକୁ ନେଇକି ଯାଇଥିଲି।
ଆପଣଙ୍କ ପୁଅ କେତେ ବ ଏଜରେ ହେଲାଣି ଆସି?
ଗୋଟିଏ ତେର ବର୍ଷ ଆଉ ଗୋଟିଏ ଛଅ ବର୍ଷ ଆଉ।
ତେର ବର୍ଷ ତେର ବର୍ଷ ମାନେ ଏଇ ଏଇ ନାଇନ ତାନେ ତ ପଢୁଥିବ ପ୍ରାୟ।
ନାଇଁ ନାଇଁ ସପ୍ତମ ଶ୍ରେଣୀରେ, ଏଇଟ ନାଇନ୍ କେମତି ହବ ସପ୍ତମ।
ତମାନେ ଇଏରେ ପଢୁଥିବେ ଗମେଣ୍ଟ୍ ସ୍କୁଲ୍ ରେ ପଢୁଚ ନା ପ୍ରାଇଭେଟ୍ ସ୍କୁଲ୍ ରେ?
ଭଗବାନ୍ ଇଚ୍ଛାରୁ ପ୍ରାଇଭେଟ୍ ସ୍କୁଲ୍ ରେ ଦେଇଚୁ।
ଇଆ ପରେ ଆଗୁକୁ ଯେତେବେଳେ ଯିବେ ତାଙ୍କୁ ଇଏର ସି ବିି ଏସ୍ ରେ ଦେବେ ନା ଆମର ଇଏରେ ଦେବେ ଆମର ଓଡିଶା ଗର୍ମେଣ୍ଟ୍ ର?
ତାଙ୍କୁ ଯଉଟା ପସନ୍ଦ୍ ହବ ଭାଇ ସେଟା ତ ମୁଁ କହିପାରିବିନି।
ଆପଣଙ୍କୁ ଇଚ୍ଛା କେଇଟା ଏଇଟାର ପରୀକ୍ଷା ଦଉ ଏଇ ଇଛା ତ ପ୍ରାୟ ମୁଁ ଦେଖୁଚି। ହଉ ଛୁଆ ସି ବି ଏସ୍ ଇ ର ପରୀକ୍ଷା ଦଉଚନ୍
ସିବି ଏସ୍ଇ ରେ ଦଉଚି ସିବି ଏସ୍ ଇ ରେ ଦବ। ହଁ- ସିଏ କଣ କରିବ ନକରିବ ତା ଉପରେ ନିର୍ଭର କରୁଚି। ଭଗବାନଙ୍କ ପ୍ରଭୁଙ୍କ ଦୟାରୁ ସେ ଭଲ ପାଠ ପଢୁଚି ସବୁ କିଛି ଭଲ ଅଛି। ଆଗକୁ କଣ ହବ ମୁଁ କିଛି ଗ୍ୟାରେଣ୍ଟି ଦେଇ ପାରୁନି।
ଭଲ୍ ପାଠ ପଢୁ
ସବୁ ପ୍ରଭୁଙ୍କ ଉପରେ ମୁଁ ଛାଡି ଦେଇଚି ତାଙ୍କର ଇଚ୍ଛା ତାଙ୍କର ନୀଳା ଚଲେଇଚନ୍ତି।
ଯଦି ସେ ଭଲ ପାଠ ପଢୁଚି ତାହେଲେ ନିହାତି ସେ ସି ବିି ଏସ୍ ଇ ର ପରୀକ୍ଷା ଦେବେ। ଜଣା କଥା ଆଉ
ଭଲ ତ ପାଠ ପଢୁଚି। ଆପଣମାନଙ୍କ ଆଶୀର୍ବାଦ ପ୍ରଭୁଙ୍କର ଆଶୀର୍ବାଦ ସମସ୍ତଙ୍କ ଆଶୀର୍ବାଦ ରହିଛି। ଭଲ ପଢୁଛି।
ଆପଣ ଏଇ ଯେ ଆମର ଯେ ଷ୍ଟାର୍ଟ ହେଲା ଯେବେ ଠୁ ଜାଣିଲେ କେମିତି ବା ଥିଲେ କି ଆପଣ?
ହଁ। ନାଇଁ ମତେ ଜଣେ ଭାଇ ଏବେ ସେ ଭାଇ ମତେ କହିଲେ। ଫୋନ ଏ ଫ୍ରେଣ୍ଡ୍ ରେ କାମ କରିବୁ ମୁଁ କହିଲି ହଁ କରିବା କିଛି ନାହିଁ।
ଆଚ୍ଛା ଆପଣ ସେ ଭାଇ- ସେ ଭାଇ ଆଉ ଆପଣଙ୍କ ଚିହ୍ନା କେମିତି ହେଇଥିଲେ?
ସେ ଆମେ ଗୋଟେ ଗ୍ରୁପ୍ ରେ ସେ ଭାଇଙ୍କର ମୋର ବହୁତ୍ ବର୍ଷ ମୁଁ ତେର ଚଉଦ ବର୍ଷ ଧରି ଅଛୁ।
ଓ ହୋ ହୋ।
ସେ ଭାଇ ମତେ କହିଲେ କହିଲେ ଏମତି ଗୋଟେ କାର୍ଯ୍ୟ ଅଛି ନମିତା କରିବ ମୁଁ କହିଲି ହଁ କରିବା। ସମୟ ତ ଦଶ ମିନିଟ୍ କଥା ହବା କଥା ଆଉ କଣ ଅଛି। ଭାଇ ଏତିକିରେ ରହିବା ଆଜି ପୁଣି ଆଗାମୀ ସୁଯୋଗ ପାଇଲେ କଥା ହବା।
ଠିକ୍ ଅଛି -ଠିକ୍ ଅଛି।
ରହିଲି ଭାଇ ଜୟ ଜଗନ୍ନାଥ୍।
ଜୟ ଜଗନ୍ନାଥ୍।